ଓଃ ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କେମିତି ଅଛ?
ବହୁତ୍ ବଢ଼ିଆ ଅଛି ତମେ କେମିତି ଅଛ?
ହଁ ମୁଁ ବି ମୁଁ ବି ବୋହୁତ୍ ଭଲ ଅଛି। ଆଉ ପଢାପଢି କେମିତି ଚାଲିଛି?
ପଢାପଢି ପଢାପଢି ନା ଚାଲିନି ଏବେ ଟିକେ ପଢାପଢି କମି ଯାଇଛି। ମାନେ ପଢିବାକୁ ଆଉ ସ
ଆଚ୍ଛା ଆଚ୍ଛା ତମୋ
ତ ଇଚ୍ଛା ହୋଉନି।
ଇଚ୍ଛା ହୋଉନି? ହଁ ସେ ଗୋଟେ ସମୟ ଥାଏ ନିଜକୁ ଟିକେ ଆଉ ମାନେ ବହି ସହିତ ତ ଦୂରେଇ ରହି ମାନେ ଆପେ ଆପେ ଦୂରେଇ ହେଇଯାଏ। ଯେମିତି ଆଗେ ଯେମିତି ବହି ପାଖକୁ ଏତେ ନିକଟତର ହେବାକୁ ଇଚ୍ଛା ହୁଏ ବେଳେ ବେଳେ ଗୋଟେ ଗୋଟେ ସମୟରେ ଟିକେ ଦୂରେଇ ହେଇଯାଏ ଆଉ। ଆଉ? ହ
କଣ କରୁଚ ସନ୍ଧ୍ୟା ସମୟରେ କଣ କରୁଚ ଏବେ?
ମୁଁ ଏଇ ସନ୍ଧ୍ୟା ସମୟରେ ବସିଛି ଆଉ କଣ କରିବି। ଆଉ ସନ୍ଧ୍ୟା ସମୟ ଟିକେ ପ୍ରା ଥନା ହେରିଆ କଲେ ହୁଅନ୍ତା କିନ୍ତୁ ମୋର ଟିକେ ଶାରୀରିକ ଅସୁସ୍ଥତା ଅଛି। ସେଥିପାଇଁ ମୁଁ ଗୋଟେ ଟାଇମ୍ ରେ ପ୍ରାର୍ଥନା କରୁଥିଲି ମାଳା ଜପୁଥିଲି ବୁଝିଲ? ଆଉ ହୋଉଛି ଆ ସେ ସମୟ ଟା ଭଲ ଥିଲା ଗୋଟେ ପକାର। କିନ୍ତୁ ଆଉ କରୁନି ଆଉ କରୁନି ତ ଆଉ। ଆଉ ମୁଁ ଛାଡ ସମୟ ତ ପଳେଇଲାନି ସବୁ।
କିଛି ନାହିଁ ଖାଲି ଯେ ଭଗବାନଙ୍କ ପାଖକୁ ଯାଇକି ପ୍ରାର୍ଥନା କଲେ ହବ କି ଠାକୁରଙ୍କ ଘରେ ବସି ପ୍ରାର୍ଥନା କଲେ ହବ ସେମିତି କିଛି ନୁହଁ ଯୋଉଠି ବସିଛ ବାସ୍ ମନ ନ ଭିତରେ ଟିକେ ଭଗବାନଙ୍କୁ ଡାକି ଦେଲେ ଭାଗବାନ ସେ
ହଁ ସେଇଟା ତ ଅ ଛି ମୋର ବହୁତ ବଡ ବଡ ବିପଦ ସମୟରେ ବି ଠାକୁର ଠିଆ ହେଇଛନ୍ତି ଆଉ ଆଉ ଗୋଟେ ଯୋଉ ହୋଉଛି ମୋର ଗୋଟେ ଆଇଡିଆ ଟେ ମିଳୁନି ଦେଇପାରିବ ମତେ ଆଇଡିଆ ଗୋଟେ? ଆ ମୋବାଇ କଥା ଏଇ ସିନା ମାର୍କେଟ ରେ ତ ପେଟ୍ରୋଲ ପ୍ରାଇସ୍ ଖଳିଆ ବଢିଯାଇଛି। ବୁଝିଲ ଆଉ ପେଟ୍ରୋଲ୍ ବି ମିଲାମଡ ଆସୁଛି। ଆଉ ବାଇକ୍ କି ଯଦି ଆମେ ଏଖିନା ନୂଆ କିଣିବାର ଅଛି ଇଭି କିଣିଲେ ଭଲ ହବ ନା ଫି ଫିଲଉଲୁ ବାଲା କିଣିଲେ ଭଲ ହବ।
ମୁଁ ମାନେ ମୋତେ ଯେତିକି ନଲେଜ୍ ଅଛି ମୁଁ ସେଇ ଇଏରେ କୋହୁଚି ଯଦି ଆମେ ହେଲା ଯୋଉ ଉଁ ସେଇ ଇଭିଟା କୋହୁଚ ସେଟା ଏତେ କିଣୁଚ। ମୁଁ ଜାଣିବାରେ ଟିକିଏ ଭଲ ହବ ବୋଲି। ଏଁ ନା ଠିକ୍ ଅଛି। ସେଇଟା ଚାର୍ଜ କରିବାକୁ ପଡୁଚି।
ଆଚ୍ଛା।
ତମ ପାଇଁ କି ମୋ ତମେ ଯଦି ଲଙ୍ଗ ବାଟ ପାଇଁ ଦରକାର ଅଛି ତାହେଲେ ତୁମୁକୁ ସେ ପେଟ୍ରୋଲ ବାଲା ଟା ମୁଁ ତୁମକୁ ଖାଲି ପାଖାପାଖି ଏମିତି ପାଞ୍ଚ ଛଅ କିଲୋମିଟର କି ଦଶ କିଲୋମିଟର ଭିତରେ ଯିବାର ଆସିବାର କରିବାର ଅଛି। ତ ସେଇଟା ଠିକ୍। କିନ୍ତୁ ଏବେ କଣ କି ଚାର୍ଜ ପାଇଁ ଯେମିତି ଆମ ପେଟ୍ରୋଲ ପମ୍ପ ସେମିତି ଚାର୍ଜ ପାଇଁ ବି ଇଏ ହେଇଗଲାଣି ସବୁ।
ହେଇଗଲାଣି ନା ହଁ ଆକଚ୍ୟୁଲି ମୋ ମାଇଣ୍ଡିଟା କୁ ମୁଁ ସ୍ଥିର କରିପାରୁନି। ଗୋଟେ ମାସ ହେଲାଣି ମୋ ସାନ ଭାଇର ମୋର ମାନେ ଇଏ ଭିଡା ଭିଡି ହୋଉଚି। ବାଇକ୍ ଟା ମୋ ପାଖରେ ଥିଲା ଗୋଟା ମୁଁ ଭାଇକି ଦେଇଦେନି ଆଉ ଗୋଟେ ଆଣିଲା ବେଳୁକୁ ମତେ କୋହୁଚି ଭାସ ସିଏ କୋହୁଚି କୋହୁଚି ନା ବାଇକ୍ ଆଣେନା। ମାନେ କଣ ଆଣିବି ନା ଇଭି ଆଣେ। ତା କତୁରୁ ମୁଁ ଆଣି ବି ନ ଆଣିବାରୁ ସେ ତାର ଜିଦି କରି ତାର ଇଭି ଗୋଟେ ଆଣିବ ବୋଲି ଭାହାରିଚି ହଁ ତୁ ଆଣେ ଯାହା କୁରୁଚୁ କର ଆଉ। ହଁ ତୁ ଯଦି ପେଟ୍ରୋଲ ଗାଡି କୋହୁଚୁ ତାହେଲେ ମୁଁ ତତେ ଏଇଟା ଦେଇଦେନି ତୁ ଏଇଟା ତାକୁ ଦୋବୁ ନହେଲେ ଯାହା କରିବା କଥା ତୁ କରିବୁ। ଆଉ ଏମିତି ସବୁ ଆଉ।
ନା ଠିକ୍ ଅଛି କିନ୍ତୁ ଦିଇ ଜଣ‌ଆଙ୍କ ଭି ଏରା ଆଉ ଥରେ ବି କଥାବାର୍ତ୍ତା ହେଇଯିବ। କୋଉଟା କିଣିଲେ ଭଲ ହବ ବୋଲି କି କିନ୍ତୁ ମାଇଣ୍ଡ ସ୍ଥିର ମୁଁ ଜାଣିଚି ଏମିତି କିଛି ନୂଆ ଜିନିଷ ଆଣିବାର ଥିଲା ନା ମନ ଏମତିି ହୁଏ। ମୋର ଯେବେ ଗୋଟେ ମୋବାଇଲ କିଣିବାର ଥିଲା ମୁଁ ସେତେବେଳେ ଏତେ ସାରା ମନ ଭିତରେ ଚାଲିଥାଏ ଏଇଟା ସେଇଟା ସେଇଟା ଏଇଟା ଭଲ ହବ ଏଇଟା ଏତିକି ଟଙ୍କା ସେଟାକି ଟଙ୍କା ଆର କେ କ୍ୟାମେରା ଏମିତି ତାର କ୍ୟାମେରା ସେମିତି ନା ଝିଅମାନେ ଟିକେ ଅଧିକ କ୍ୟାମେରା ଦେଖ ନ୍ତି କାହିଁକିନା ଯଦି ଫଟୋ ଫଟ ଟିକେ ଭଲ ଆସିବ ତ ମୁଁ ନା ଏମତି ହେଇ ହେଇ ତାପରେ ମୁଁ କହିଲି ମୁଁ ପୁରା ଶାନ୍ତ ବସିଲି ବୋଲି ମୋତେ କିଛି ଦରକାର ନାହିଁ। ମୁଁ ଆଗ ମୋ ମୁଣ୍ଡ ଠିକ କରିସାରେ ତାପରେ ଦେଖିବି ଯୋଉଟା ଆଣିବାର ଥିବ ଆଣିବି। ମୁଁ ବୁଝି ପାରୁଚି ତମ ମନରେ ସେୟା ଚାଲିଥିବ।
ଶୁଣନା ମୋର ବି ସେମିତି ଗୋଟେ ସିଚୁଏସନ୍ ଥିଲା ତଥାପି ବର୍ଷ ସେ ପାଖାପାଖି ହେଇଯିବ ମୋ ପାଖରେ ଥିଲା ଭିଭୋଏଇଟ୍ ସିକ୍ସଟି ମୋବାଇଲ ଟେ ଥିଲା। ଏଁ ସେପ୍ ତା ଟିକେ ଭଲ ମାନେ ତାର ହୋଉଚି ଜେନ୍ ତା କ୍ୟାମେରା ଭର୍ସନ ଭଲଥିଲା ଟିକେ ଟିକ ହାଇ ପ୍ରାଇସ ର ମୋବାଇଲ ଟା ଥିଲା। କିନ୍ତୁ କଣ ହେଲା ସେଟା ଟିକେ ଭୋଲବମ୍ ଗଲା ବେଳକୁ କଣ ହେଲା କି ମୁଁ ଖରାରେ ଥୋଇ ଦେଇଥିନି ଆଉ ହୋଉଚି ଠାକୁ ପାଣି ବୁଡିକି ଜଷ୍ଟ ଉଠିଲା ବେଳକୁ ଆସିଲା ବେଳକୁ ମୋବାଇଲ ସୁଚଅପ୍ ଖୋଲିଲାନି। ତା ସେ ସେଇ ଥରକା ବୋହୁତ ହଇରାଣ ହେଇଚି ବିନା ମୋ ମୁଁ ଗଲି ଠାକୁରଙ୍କ ପାଖକୁ ଦର୍ଶନ କଲି। ପାଣି ଢାଳିକି ଆସିଲା ପରେ ମୋବାଇଲ ଟାକୁ ବାଗେଇଲି ହୋଉଚି ଯାଇକି ହୋଉଚି କୁଆଖିଆରେ। ଆଉ ହୋଉଚି ବାଗଲା ଭିତରେ ସିଏ କହିଲା ଗ ତମର ମଦର ବୋଡ ପ୍ରୋବ୍ଲେମ ଆସିଲାଣିି। ଆଉ ହୋଉଚି ମୁଁ ସେଥିପାଇଁ ମଦରୋ ବୋର୍ଡ଼ ପ୍ରୋବ୍ଲେ ଯଦି ଆସିଲାଣି ତାହେଲେ ହୋଉଚି ମୁଁ ତାହାକୁ ହୋଉଚି ବିକିଦେବି। ବିକି ଦବା ମତେ ମୁଁ କହିନି ହୋଉଚି ବିକି ପାରିବି ଦିଟା ହାଇଟରେ ବିକି ପାରିବି ଯଦି ମୁଁ ମିଛ କଥା କହିବି ବାହାର ଲୋକଙ୍କୁ ପିଲାକୁକାହାକୁ ବିକିଦେବି। ତ ଟିକେ ଅଧିକ ମୋବାଇଲ ଟା ପ୍ରାଇସ୍ ବି ପନ୍ଦର ହଜାର ଟଙ୍କା ପର୍ଯ୍ୟନ୍ତ ହେଇଥିଲା ଆଉ ଜଣେ ନେଇ ପୁଣି ଚିନ୍ତା କଲି ମୁୁଁ ଏଇନା ମୁଁ ତ ନିଜ ଖରାପ ଜିନିଷ ଟାକୁ ଏଇ ନିଜ ପିଲାଟାକୁ ଦେବିକି। ଯେଉ କୌଣସି ଡାଇରେକ୍ଟ ଗୋଟେ ଇନଫର୍ସନ ଦେଲେ ତ ସେମିତି ଖରାପ ଜିନିଷଟା ଦେବି ନା। ତା କତିକି ମୁଁ କହିନି ନା ସେମିତି ହବ ନା ମୁଁ ନିଜେ ବିବେକ କୁ ବାଧା ଦୋଉଚି ନିଜକୁ ଗୋଟେ ଠ କିଲା ଭଳିଆ ଲାଗୁଚି। କଣ କରିବି ତାପରେ ଗୋଟେ ଦୋକାନୀକି ଗଲି ଦୋକାନକୁ ଗଲା ଭିତରେ ସେ ମତେ କହିଲା କହିଲା ହଉଛି ଭିବୋର ୱାଇଟି ମଡେଲଟା ହଉଛି ବହୁତ ବଢିଆ ନୂଆ ଆସିଛି ଅ ନା ଟି ଟି ଫୋର୍ ଟି ଫୋର ଟା କହିଲା ହଁ ଟି ଫୋର୍ ମଡେଲ ଟା ବହୁ ଭଲ ଅଛି। ଆଉ ସେଟା ହଉଛି ଯଦି ତମେ ନବ ତାହେଲେ ହଉଛି ଆସନ୍ତା କାଲି ଆସ ନବ ଆଉ ମୋ ଭାଇ ନାହାନ୍ତି ତ ଭାଇ ଆଣିଛନ୍ତି ସେଟା କୋଉଠି ରଖିଦେଇଛନ୍ତି ମୁଁ ପାଉନି ମୁଁ କହିଲି ତମେ ଯଦି ଏକ୍ସଚେଞ୍ଜ କରିବ କେତେ ନବ? ହଁ ତମ ମୋବାଇଲ ଟା ଏକ୍ଚେଞ୍ଜ କଲେ ନଅ ହଜା ହଜାର କହିଲା। କହିଲା ନଅ ହଜାର ମୁଁ କରି ନେଇଯିବି ଆଉ। ଆଉ ହଉଛି ଏଇ ଯୋଉ ତମେ କହିଲନି ଝିଅମାନେ ବହୁତ କ୍ୟାମେରାକୁ ପ୍ରିଫର କରନ୍ତି। ଆଉ ହଉଛି ତମେ ବି ସେ କଥା କହୁଥିଲ ଯୋଉ ହଉଛି ତମ ଗ ଭାବିପାଇଲନି ଡିସାଇଡ କରିପାଇଲନି କୋଉଟା ନେବି କୋଉଟା ନେବି ସେଇଟା ଯୋଉଥିରେ ନିଉଟ୍ରାଲ ରହିଗଲା। ସେମିତି ହଁ କଣ କହିବ କି?
ନାଇଁ ନାଇଁ ମୁଁ ଶୁଣୁଛି ତମେ କୁହ।
କି କଣ ହେଲା ତାପରଦିନ ମୁଁ ସେ ଯୋଉ ସାଙ୍ଗଟାକୁ ନେଇକି ଗଲି। ମୁଁ କହିଲି ହଉଛି ଆଉ ଚାଲ ମୋବାଇଲଟା କିଣିବା ମୋବାଇଲ ଟା ତୁ ଦେଖୁଛୁ ଏମିତି ହେଇଗଲା। ଆ ତାର ମୋର ଗଲୁ ସେ ଦୋକାନିକୁ ଗଲୁ ମୁଁ ଆଉ ଭାଇ କାଲି ତ ରେଟ କରିକି ଯାଇଥିଲୁ। ଆଜି କଣ କରିବା ମୋବାଇଲଟା ମତେ ଦେଇଦିଅ ଆଉ। ଆଉ ଯାହା ଇନଷ୍ଟଲ ପଇସା ଅଛି ମୁଁ ଦେଇଦେବି, ନହେଲେ ମୋ ସାଙ୍ଗଟା ତମେ ଚିହ୍ନା ପରିଛ ଆଉ ମୁଁ କିଛି ଏଇନା ଦେବି ପଛେ ଦେଇ ଦେବି ମୋ ପାଖରେ ବି ସେତେବେଳେ ନଥିଲା ଦିଇ ତିନିହଜାର ଟଙ୍କା ସର୍ଟ ଥିଲା। ଯଦି କରିଥାନ୍ତ ମୁଁ ଦେଇଥାନ୍ତି ତାପରେ ହଉଛି ମ ସେ କହିଲା ଆଉ କହିଲା ହଉ ଭାଇ, ଅଧଘଣ୍ଟେ ପୂର୍ବରୁ ଆସିଲାଣି ମାନେ କଣ ହେଇଛି? କହିଲା ଅକ୍ଚୁଆଲି ୱାଇଟିର ଦିଟା ମଡେଲ ମୋ ଭାଇ ରଖିଥିଲା, ଗୋଟେ ପ୍ରୋ ରଖିଥିଲା ନା ସରି ଟି ଫୋର ଦିଟା ମଡେଲ ଥିଲା ଗୋଟେ ପ୍ରୋ ରଖିଥିଲା ଗୋଟେ ନର୍ମାଲ ରଖିଥିଲା ଦିଟା ଝିଅ ଆସି ଥିଲେ ପ୍ରୋ ପାଇଁ ବାଡା ପିଟା ନାଗିଲେ ହଉଛି ନେବେ ବୋଲିକି ହଉଛି ଆ ଟିଫୋର ଟା ପ୍ରୋଟା ଆଉ ଯଦି ଯେହେତୁ ଗୋଟେ ପିଲା ତାର ଆଗୁଆ ଫିକ୍ସ କରିଦେଇଥିଲା ସେ କହିଲା ଯେତେ ମୁଁ ନେଇଜିମି ଏଇ ଝିଅଟା ହଉଛି ଟି ଫୋର ପ୍ରୋ ଆଉ କଣ ନବ ଟି ଫୋର ନେଇଗଲା ମାନେ ଏ ତିକି ତାଙ୍କର ଫଟୋ ପୁରା କ୍ଲାରିଟ୍ ସହ ଆସୁଛି ତ? ପୁରା ବହୁତ ବଢିଆ ଆସୁଛି ଆଉ କହିଲେ କହିଲେ ଟି ଫୋର ସେ ଝିଅ ମାନଙ୍କର କଣ ପାଇଁ ଚଏସ ମୁଁ ଜାଣିନି ଫଟୋ ପାଇଁ କଣ ସେ ନେଇଗଲେ ଆଉ। ଭାଇ ଥିଲା ହଉଛି ବାଟରେ ଏକସ୍ଚେଞ୍ଚ ଥିଲା ଟିକେ ଅଧିକ ମୁଁ କହିଲି ଭାଇ। ମାନେ ମୁଁ ଛାଡ ଆଉ ତାପରେ ଆଉ ତାଙ୍କ ପାଖରେ ଫୋନ ଆଣିନି ତ ଆଉ ଫୋନ ବି ଏକ୍ସଚେଞ୍ଜ କରିନି ମୁଁଁ କହିଲି ହେ ତାକୁ ଦେମି ପୁଣି ସେ ଦୋକାନ କାହାକୁ ଦଉଥିବ ଡାଇରେକ୍ଟ କମ୍ପାନୀକି ସେଲ କରିଦେମି। ଆଉ ଦୁର୍ଗାପୂଜା ଅଫରରେ ମୁଁ ହେଇଟା ଏକ୍ସଚେଞ୍ଜ ମାରିଦେଲି। ଆଠହଜାର ଟଙ୍କା ଏକ୍ସଚେଞ୍ଜରେ ଆଉ ଗୋଟେ ମୋବାଇଲ ଟେ ନେଇଆସିଲି।
ହଁ ଭଲ ଲାଗୁଛି। ଯୋଉଟା କରିଛନ୍ତି ଭଲ ହେଇଚି। ଆମେ ଯଦି କାହାକୁ ଠକିବା ସୋଉଟୁ ଆମେ ବି କେତେବେଳେ କୋଉଠି ଠକି
ସେଟା ତ ସତ କଥା। କିନ୍ତୁ ହଁ ଯୋଉଟା ନିଜର ବ ସାମ୍ନା ବାଲା ଯଦି ଭୁଲ ନିଜକୁ ସଚୋ ସଚ୍ଚୋଟ ରଖିଆ ଠିକ ହଁ ଗୋଟେ ପ୍ରକାର ଠିକ।
ଏମିତି ନୁହଁ କି ଆମେ ସବୁବେଳେ ସଚ୍ଚୋଟ ହେଇକି ରହି
ମୁଁ ଆଉ ସଚ୍ଚୋଟ ହେଇକି ନାଁହିଁ ବା ମୁଁ ସଚ୍ଚୋଟ ହେଇ ନାହିଁ।
ହେଇଯାଏ ମାନେ କିଛି କିଛି ଇଏରେ ବି ମାନେ ତମକୁ ସେଇଠି ମିଛ ବି କହିବାକୁ
ସଚ୍ଚୋଟ ହେଇକି ନାହିଁକି ଆଉ ଭଲ ପିଲା ହେଇ ନାହିଁ ସୁନା ପିଲା ହେଇକି ଆଉ ନାହିଁ। ପୂରା ରାଉଡି ମାରାକା ହେଇଯାଇଛି।
ବଡ଼ ପିଲା ହେଲା ପରେ ସମସ୍ତେ ହୋଉ ଚେଞ୍ଜ ଜିନିସ।
ହଁ ସୋସାଇଟି ଟା ଆକୁଚୁଆଲି। ଗୋଟେ ଜଣେ କହିଥିଲେ ଯେ ସମାଜ ଯଦି ଗାଳି ଜଣକୁ ଦଉଛି। ତାହେଲେ ତମେ ତାକୁ ଗାଳି କରନା। ତମେ ଯଦି ଗାଳି କରିଛ ତାହେଲେ ସମାଜ କେତେ ତାକୁ ଗାଳି କରଛି ସେଇଟା ଦେଖ। ତ ସାମାଜିକ ପରିସ୍ଥିତି ବର୍ତ୍ତମାନ ସେଇଆ। ସମାଜ କଥା ତ କଥାହେଇହବନି ଛାଡ ଅଲଗା କଣ କଥା କୁହ କିନ୍ତୁ ସମାଜ କଥା ସେଇଭଳି। ଆଉ। ଆଉ ସବୁ କଣ?
ଆଉ ସବୁ ବହୁତ ବଢ଼ିଆ ଚାଲିଛି ତମ ଆଡ଼େ ବର୍ଷା ହେଲା ବର୍ଷା
ହଁ ହଁ ବର୍ଷା ହେଲା ବର୍ଷା। ହେଲା ବର୍ଷ ଫାଇନାଲ ଆମ ଗାଁ ରେ ହେଲା ଆଉ ବର୍ଷା ନାଗି ମୁଁ ଟିକେ ଚାଲିଆ ନେଇକ ଯାଉଥିଲି ଚାଲିଆ ଯାଇପାରିଲି ମାନେ ଗୋ ଗୋଡ ଗୋଡ ଫସିଯିବା ଆଉ ଗୋଟେ ଗୋଡ। ଭାଙ୍ଗି ଯିବ ଆଉ।
ହଁ ହଁ
ଆଉ ଚାଲିବା ପାଇଁ ଯାଇପାରିଲି ନି ଫେରିକି ଆସିଲି। ଆଉ ଭଲ।
କିନ୍ତୁ ବର୍ଷା ହେଲାନି।
ବର୍ଷା ନ ହଉ ତମ ତ ସମୁଦ୍ର ପାଖରେ ଆଉ ସେର କଣ ଅଛି।
ନା ସେଥିରେ କିଛି ନାହିଁ କଣ ହୁଏ ନା ସମୁଦ୍ର ଯେହେତୁ ଅଛି ତ ବର୍ଷା ମାନେ ଦିନ ମାନେ ଏତେ ଜଣା ପଡେନି ମାନେ ଯୋଉ ଗରମ ଟା ଯେହେତୁ ପବନ ହୁଏ ମାନେ ଥଣ୍ଡା ପବନ ହୁଏ ଗରମ ପବନ ହୁଏନି ମୁଁ ଗୋଟେ ଜାଗାରେ ଦେଖି ଝାଞ୍ଜି ତ୍ ପବନେ ସେ
ହଁ ଟିକେ ମାନେ ଯୋଉଟା ହଉଛି।
ହଁ ଗରମ ପବନ ଟା ଲାଗେ ମାନେ ପବନ ଟା ଗରମ ଥିବ ହଁ।
ତଲାସୀ ପବନ ଝାଞ୍ଜି ପବନ। ବତାସିଆ ପୁବନ। ନା ପତାଶୀ ମେଘ ହଁ
ହଁ
ସେଇଟା ହୁଏନି କିନ୍ତୁ ରାତିରେ ନା ଅଧିକ ଗରମ ହୁଏ।
ହଁ ହଁ
ମାନେ ଜାଗାର ଇଏଟା ସେଇଭଳିଆ। ମାନେ ଦିନ ମାନ ଏତେ ତମକୁ ଗରମ ହଉନଥିବ କିୁ ରାତିରେ ବହୁତ ଅଧିକ। ହଁ ରାତିରେ ଅଲଗା ଇଏରେ ଦେଖିବ ଥଣ୍ଡା ଲାଗିବ କିନ୍ତୁ ରାତ।
ଆକ୍ଚୁଆଲି ଗ୍ଲୋବାଲ ୱାରୀଙ୍ଗି ପାଇଁ ଏମିତି ହଉଛି ନହେଲେ ତମ ଏରିଆ ତ ହେବା କଥା ନୁହେଁ।
ନା ଆମ ଏରିଆରେ ଏସ।
ତମ ଏରିଆ ବାବା ଆ ମୁଁ ଭୁଲିବିିନି ମେମୋରି ଅଛି। ତମ ଏରିଆ ର ବହୁତ ଦୂରେ କହି ହନାହିଁ। ପଛରେ କେତେ ଯଦି କଥା ହେବ ହେଲି ଆଉ ଯେ ବାବାରେ ସେ ରା ତ ପୁରା ଭୋର ପାଞ୍ଚଟାରୁ ତମର ପୁରା ବସ ରାସ୍ତାରେ ଲାଗେ ନା ପାଞ୍ଚଟା ସା ସେଟାରେ ଲାଗେ।
କଣ ଲାଗେ କଣ?
ବସ ଶୀଘ୍ର।
ହଁ ହଁ ବସ ର ଏଇଠି ସୁବିଧା ବହୁତ ଭଲ।
ଆଚ୍ଛା। ଆଉ ତମ ନେହରୁ ବଙ୍ଗଳା ବିଷୟରେ କଣ କୁହ?
ଅ ସେ ଜାଗାଟା ତ ବହୁତ ସୁନ୍ଦର ତାକୁ ଦେଖିଲେ ହେଲା। ଯଦି ଦେଖିଥିବ। ଯଦି ଦେଖିଥିବ ତାହେଲେ? ହଁ ସେଇଠୁ କଣ, କି ମାନେ ଯେହେତୁ ଆମ ଜିନିଷ। ମୁଁ କଣ କହିଥିଲି। ପ୍ରଥମେ, ଯୋଉଟା ଆମ ଜିନିଷ ସେଟା ଆମକୁ ଏତେ ଖାସ୍ ଲାଗେନି। ବଟ ଖାସ୍ ମାନେ କଣ, କି ଯେହେତୁ ସବୁ ସବୁଦିନ ନୁହଁ, କିନ୍ତୁ ଯେହେତୁ ଜାଣିଛୁ। ହଁ, ହଁ, ହଁ। ହଁ ତ, ସେଥିପାଇଁ ଆମେ ଏତେ ଏକ୍ସପ୍ଲେନ କରିପାରୁନା ଯେ ଅତି ସୁନ୍ଦର, ଏଇଟା ଆମ ପାଟିରେ ଏତେ ବାହାରେନି। କିନ୍ତୁ ଯେଉଁମାନେ ଆସନ୍ତି ସେମାନେ ଦେଖନ୍ତି। ସେମାନେ କୁହନ୍ତି କି, ଆମେ ଆଉ ଏଠୁ ଯିବୁନି।
ଦୁଇ ହଜାର ସତରରେ, ହଁ କୁହ।
ସେଇ ଜାଗାଟା ସେଇ ଭଳିଆ ଥାଏ। ତ ତାଙ୍କୁ ଦେଖିକି ସେମାନଙ୍କୁ ଯିବାକୁ ଇଚ୍ଛା ହଉନି। ଆଉ' ଖାସ୍ କରି ସନ୍ଧ୍ୟାରେ, ମାନେ ଚାରିଟା, ପାଞ୍ଚଟା ବେଳକୁ। ସେ ଜାଗାରେ ବସିବ ତ। ମାନେ ତାର ଯୋଉ, ସେଠି ହେଲା ଯୋଉ ପାଣି ହଁ। ସେ ଯେଉଁ, ପାଣିରେ ସେ ଯେଉଁ ଛୋଟ, ଛୋଟ ଡଙ୍ଗା ଧରିକି ଯାଉଥିବେ। ମାଛ ଧରୁ ଥିବେ ନହେଲେ, ଯୋଉ ପଥର ଉପରେ ଠିଆ ହେଇକି ଯୋଉ, ଯୋଉ ଜାଲ ପକେଇ କି ମାଛ ଧଉଥିବେ। ମାନେ ସେଇ ସବୁ ଜିନିଷ ଦେଖିଲେ। ସେ ସବୁ ଦୃଶ୍ୟ ଟା ମାନେ କୁହନ୍ତି, କି ଅତି ଲୋଭନୀୟ ଥାଏ। ତ ସେଇ ଜିନିଷ ଟା ସେଇଭଳିଆ, ଥାଏ। ସେଇ ଦୃଶ୍ୟକୁ ଦେଖି ଟିକେ ଆଉ, ସେମାନେ କେ ଭାବନା ଜାଣିଛୁ, ଆଉ ତା ଦେହରେ ହାଲକା, ହାଲକା ଯେଉ ପବନ ଆସେ ବହୁତ ସୁନ୍ଦର ଲାଗେ ସେ ଜିନ୍ସ୍।
କବିତା ଅଛି। ସେ ଯୋଉ ତାଙ୍କ, କବିତାଟା କବିଙ୍କର ନାଁ ମୋର ମନେ ପଡୁନି। କବିତାଟା ହଉଛି, ବତିଘର। ବୁଝିଲ।